ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହଁ ହ୍ୟାଲୋ କଣ କରୁଛୁ? ମୁ ଏରି ବସିଥିଲି।
ମୁଁ ଏଇଠି ଚାଲୁଛି ଆଉ ପବନ ଦୋଷ ଟିକେ ସେଇଥିପାଇଁ ବାହାରେ ଟିକେ ଚାଲଛି ଆଛିି ଆଉ
ମୁଁ ଏଇ ଛାତ ଉପରେ ବସିଛି।
ଓ ଆଉ ଖାଇଛୁ କଣ?
ମୁଁ ଏଇ ଖାଇଥିଲି କଣ ବାପା ଆଣିଥିଲେ ତ ଟିକେ। ବିରିୟାନୀକି ଆସିଥିଲି।
ଓ ହୋ ଆଜି ଗୁରୁବାରଟାରେ ବିରିୟାନୀ ଖାଉଛୁ।
ହଁ ସାଧାଟା।
ଓହୋ।
ଚିକେନ ତ ହେଇଥିଲା ଆମ ଘରେ ପୁରୀ ହେଇନଥାନ୍ତେ।
ହଁ।
ଆଉ ତୁ କଣ ଖାଇଛୁ।
ମୁଁ ଖାଇଥିଲି ପଖାଳ ଦହି ପଖାଳ। ଆଉ ଆଉ ଭଜା ବଡ଼ିଚୂୁରା। ଆଉ ଯ ଆଡୁ ଛୁଇ ପୋସ୍ତରେ ହେଇଥିଲା ନା କଣ ଖାଇଥିଲି ଆଉ। ଆଉ ଏବେ କଣ ଖାଇଛୁ।
ମୁଁ ଏବେ ମୋ ଭାଇ ଆଣିଥିଲା ତ ମୋମୋ ଖାଇଥିଲି।
ଓ ଭଲ ଆଉ ତୁ ବିରିୟାନୀ, ମୋମୋ। ଖାଉଛି ମୁଁ ଖାଇଥିଲି ବରା ଆଳୁକଷା ଆଉ ଆଇସ୍କ୍ର ଟେମିକଏ ଖାଇଥିଲି ଆଉ।
ହଉ ମୁଁ ବି ଆଜି ଆଇସ୍କ୍ରିମ ଖାଇଥିଲି।
ଭଲ ଆଉ କୋଉ ଫ୍ଲେବର।
ଭ୍ୟାନିଲା।
ହୁଁ ମୁଁ ଖାଇଥିଲି ଏଜି ଚକୋଲେଟ ବ୍ରାଉନୀ।
ଓହୋ।
ହୁଁ ଆଉ ତୋ ଦେହ ଭଲ ଅଛି।
ହଁ ମୋ ଦେହ ଭଲ ଅଛି।
ହୁଁ।
ରଜରେ ଟିକେ ରଜରେ କୁଆଡେ ସବୁ ବୁଲିବା ପାଇଁ ଯାଇଥିଲୁ।
ନା ଆମ ରାଜ୍ୟରେ ଥର କୁଆଡେ ଆଉ ଯାଇନି ଯୋଉ ବର୍ଷା ତ ଚାରିଟା ବେଳ ଆଉ ଛି ଆଉ ଦଶଟା ବେଳେ ଯଉ ଖରା ଆଉ ବାହାରକୁ ଯାଇ ହେଉନି ଆଉ।
ହଁ ଟାଉନରେ ତ ପଡିଛି ମେଳା ବି।
ଓହ।
ଆସୁନ ନା ଜାଇନି ମୋବାଇଲରେ ଦେଖିଥିଲି ଆସୁନ ଯିବା।
ହଉ ଯିବା ଆଉ। ଚବିଶ ତାରିଖ ପର୍ଯ୍ୟନ୍ତ ତ ରହିବ।
ହଁ।
ହୁଁ।
ଆଉ ଆଉ କଣ କହ। ଆଉ ତୋ ଦେହ ଭଲ ଅଛି ତ?
ହଁ ତୋ ଦେହ?
ହଁ ମୋ ଦେହ ବି ଭଲ ଅଛି ଘରେ ସବୁ କଣ କରୁଛନ୍ତି?
ଘରେ ସବୁ ଏଇଠି ବସିଛନ୍ତି ଆଉ।
ହୁଁ।
ହୁଁ।
ଆଉ ଅଙ୍କଲ ଆଣ୍ଟି କଣ କରୁଛନ୍ତି?
ହେଇପା ବସିଛନ୍ତି ସବୁ।
ଓହୋ ଆମ ଘରେ ଏଇ ସବୁ ତଳେ ଅଛନ୍ତି ମୁଁ ଉପରେ ଅଛି।
ଅ ହୋ। ଆଉ ତୋ ଦେହ ଭଲ ଅଛି ନା?
ହଁ ଦେହ ଭଲ ଅଛି।
ହଁ ଅଁ। ଆଉ। ମୋ ଭଉଣୀ ଏ କଣ କରୁଛି କେଜାଣି
ହୁଁ।
ଜଣେତ ଯାଇଥବ ବଧେ।
ଓହୋ।
ହୁଁ। ଆଉ ତୋ ଭଉଣୀ କଣ କରୁଚି?
ମୋ ଭଉଣୀ ଏଇ ତଳେ ଥିବ।
ହୁଁ ଆଉ ରଜ ଆଜି ରଜଏଥର କେମିତି ଗଲା?
ହ ରଜ କଣ ହବ ଆଉ ଭଲ ବି ହେଇନି ରଜ।
କୁଆଡେ ଯାଇନୁ ବୋଧେ ଏଥର।
ନା ଯାଇନି କୁଆଡେ।
ହୁଁ ହୁଁ। ମୁଁ ଏଇଠି ଠିଆ ହେଇକି ଆମ ଗାଈ ସହିତ ଲାଗୁଛି ଆଉ।
ଅ ହୋ।
ହୁଁ।
ଆମକୁ ଗୋଟେ ଗାଈ ଦଉନୁ ମତେ।
ଆ ନଉନୁ ଆସିକି ଆମରପା ପାଞ୍ଚଟା ଅଛନ୍ତି।
କେ କେତେ ଟଙ୍କା କଣ।
କେତେ ଟଙ୍କା ମୁଁ ଜାଣିନି।
ହଉ ଅଙ୍କଲଙ୍କୁ ପଚାରିକି ଟିକେ କହିବୁ।
ହଉ ହଉ। ତୁ ଆସିବୁ ଆମ ଘର ଆଡେ ବୁଲିକି ଯିବୁ ପଚାରି ଦେଇକି ଯିବୁ ଆଉ।
ହଁ ଆମର ସେଣ୍ଢ ନବୁ କି ଆମ ବନ୍ଧ ଉପରେ ବହୁତ ସେଣ୍ଢ ବୁଲୁଛନ୍ତି ନବୁ ଜଦି କହ ଦମୁ ଗୋଟେ।
ଗାଈ ନାହାନ୍ତି ହେଲେ ସେଣ୍ଢ ଅଛନ୍ତି।
ଆମର ବା ଗାଈ ଅଛନ୍ତି ଆ ଆଉ ସେଣ୍ଢ ବି ଅଛନ୍ତି ତୁ ନବୁ ଯଦି ନେଇ ଯାଉନୁ ଆସିକି।
ସେଣ୍ଢ ଗୁଡା ଆଣିକି କଣ କରିବି ଆମ ତ ଗା ମାନେ ଆମ ବନ୍ଧ ସାରା ତ ସେଣ୍ଢ ଗୁଡା ବୁଲୁଛନ୍ତି। ଗାଈ ଦବୁ ଜଦି ଗୁଟେ ଦେ।
ଗାଈ ଗାଈ ଆମେ ହଉ ନବୁ ଆସିକି ନବୁ ଆଉ।
ତୁ ବା ମୋବାଇରେ ଗୋଟେ ଷ୍ଟାଟସ୍ ପକେଇଥିଲୁ ତମର ଗୋଟେ ନାଲି ଗାଈଟା ଅଛି?
ହଁ। ନା ଆମର ସେ ଗାଈ ଟା ଭଲ ଗାଈ ଟା ସେଟା ଦେଇ ହବନି।
ଆ କଣ ପାଇଁ?
ଆ ସେଇଟା ଭଲ ଆମର ସୁନ୍ଦରିଆ ଗାଈଟା ତାକୁ ଦେଇଦେମି,
ଓହୋ ଆଉ ତମର ଆଉ ଗୋଟେ ବା ନାଲି ଗାଈ ତା ମୁହଁ ଟା ଟିକେ କଳା ସେଇ ଗାଈଟା ଅଛି
ହଁ ସେଇଟା ନେଇଯିବୁ।
ହଁ ହଉ।
ହୁଁ।
ସେ ଛୁଆ ଦେଲେ ଦବୁ।
ଏ ଏବେ ଏ ଛୁଆ ଦେଇଛି ଛୁଆ ବି ଅଛି ମା ବି ଅଛି ନେଇ ଯା ଦି ଜଣ କୁ,
ସେ ଗାଈ ଟା କୋଉ ଦିନରୁ ଛୁଆ ଦେଇଥୁ ତୁ ତ କହୁଥିଲୁ ବା କୋଉ ଦିନରୁ ଦେଇଛୁ ଛୁଆ ବୋଲି
ହଁ।
ହଉ ସିଏ ଏ ବିିନା କ୍ଷୀର ଛାଡିବନି ମତେ ତବୁ ମୁଁ ପୁଣି ନେଇକି କଣ ଦି ଦିନ କ୍ଷୀର କଣ କରିଥିବେ ପୁଣି ଗାଈ କ୍ଷୀର ଛାଡିଦବ ପୁଣି କଉ ଦୁନ ଛୁଆ ଦବ,
ହଁ। ମୁଁ ଏଠି ତା ଦିଟା ଛୁଆ ଭାଇ ଦିଟା ଛୁଆ ଜଣକୁ ଗେଲକରୁଛି ଆଉ ଜଣେ ଏଇଠି ମୁଣ୍ଡ ମାରୁଚି ହୁଁ। ଆଉ ଏଥର ଖରା ଛୁଟିରେ
ଆଉ,
ତୁ କଣ କଲୁ?
ଖରା ଛୁଟି କଣ ତୁ ପୁରା ଗରମ ହଉଛି ବାହାରକୁ ତ ଜମା ଯାଇ ହଉନି।
ହ ହଁ ଏଥରତପ୍ରବଳ ଖରା ପଚାଶ ପଚାଶ ଡିଗ୍ରୀ ପଳେଇଛି ଖରା ଏତେ ଜୋରରେ ହୋଉଛି।
ହୁଁ।
ହୁଁ।
ଆଉ ତୁ କଣ ଏବେ କଣ ପଢିବୁ?
ମୁଁ ଏବେ ଇଏ କଲେଜ ମୋର ତ ଏବେ ଏଇ ସରିଲା କଲେଜ ଏବେ ଏମ-ବି-ଏ କରିବି ଆଉ ହୁଁ।
ମୁଁ ତ ଏଇଖିଣା ପିଜି କରୁଛି,
ଓହୋ କୋଉଠି କରିଛୁ?
ଏଇ ଜିକେପିକେ କଲେଜ କଟକରେ ଡିଷ୍ଟାଣ୍ଟ ରେ କରୁଛି,
ଓ ହୋ ଡିଷ୍ଟାନ୍ସ ରେ କରୁଚୁ ବୋଧେ? ଆଉ ଏକ୍ସାମ ଦବାପାଇଁ ବୋଧେ ସେଠିକି ଯାଉ,
ହଁ ଅନଲାଇନରେ କ୍ଲାସ କରେ,
ଓ ହଁ ଅନଲାଇନ୍ ପଢ଼ାନ୍ତି?
ହଁ ପଢାନ୍ତି।
ଓହୋ ଭଲ ଆଉ ପିଜି କେବେ ସରିବ ତୋର?
ଏଇ ବ ଏଇ ମାସ ଏଇ ବର୍ଷ ବୋଧେ ସରିଯିବ ନା କଣ ହଁ ଏଇ ବର୍ଷ ସରିଯିବ।
ଆଉ ତାପରେ କଣ କରିବୁ ଭାବିଛୁ?
ତ କଣ କରିବା ଜବ୍ ପକେଇମି ଯଦି ଆସିଲା କରିବି ଆଉ,
ହଁ।
ଏବେ ଯାଇଥିଲି ତ ଏନସି କଲେଜରେ ଏକ୍ସମ୍ ଦେଇକି ଆସିଲି,
ଓହୋ ଏବେ ଚାଲିଥିବ ତୋ ଏକ୍ଜାମ,
ହଁ।
ହଁ ହଁ। ଆଉ କିଏ ନେଇକି ଯାଇଥିଲା ଅଙ୍କଲ ନେଇକି ଯାଇଥିଲେ?
ହଁ। ଆଉ ତମ ତ ତମ ଭଉଣୀ ଏବେ କଣ ପଡୁଛି।
ସିଏପା ଏଇ ଅଷ୍ଟମରେ ପଢୁଚି।
ଭଲ ପଢିଚି ନାଁ।
ନାମ ପାଠଶାଠ ତ ଟୋଟାଲି ବି ନାହିଁ ତାର ପାଠ ଆଉ ସବୁ ଅଛି।
ହଁ।
ହଁ ନାଚ ଗୀତ ଏସବୁ ଅଛି ଆଉ।
ହଁ।
ହୁଁ ଆଉ ତୋ ଭଉଣୀ ପାଠପଢୁଚିନାଁ।
ମୋ ଭଉଣୀ ଆସି ଲାଏଇକିନା ଛାତ ଉପରକୁ ବୁଲୁଚି।
ଓହୋ ତାର କୋଉ କ୍ଲାସ ହେଲା।
ସପ୍ତମ।
ଓହୋ। ଏବେ ତ ଏଇ ସ୍କୁଲ ସବୁ ଖୋଲିଯିବ ଆଉ।
ହଁ।
ବହି ତ ସବୁ ବଦଳି ଯାଇଚି ଆଉ କଣ।
ହଁ ବହି ତ ସବୁ ବଦଳି ଯାଇଚି ଇତିହାସ ବହି ତୁ ପ ମାନେ କୋଶ୍ଚେନ୍ ପଢିବ ତ ପନ୍ଦର ମିନିଟ ଯିବ।।
ଓଃ ହୋ। ହଁ ବହୁତ କୋଶ୍ଚେନ ପୁରା ଏପଟ ସେପଟ ହେଇଚି ବହି ବି ସବୁ ବଦଳି ଯାଇଛି।
ହ ମାନେ ଯୋଉ ମୁଁ ଦେଖୁଥିଲି ସପ୍ତମ ବହିରେ ତୁ ମାନେ କଶ୍ଚେନ ପଢିବ ତ ମୁଣ୍ଡ ଖରାପ ହେଇଯିବ। ସପ୍ତମରେ ଯେମିତି ଆଗରୁ କୋଶ୍ଚେନ ଥିଲା ଏବେ ଯାହା ଦେଇଚି।
ଓଃ ହୋ। ହଉ।
ଆଉ ହଉ ଆଉ କଣ କହ।
ନା ଆଉ କଣ ତ ଭାଇ କଣ କରୁଚନ୍ତି।
ମୋ ଭାଇ ଟାଉନ ଯାଇଚି।
ଓଃ ହୋ।
ପୁଣିି ତାକୁ ଟିକେ କହିବି ଆଣିବ କଣ ଖାଇବାକୁ ଖାଇମି।
ଖାଉଥା ଖାଇ ଖାଇକି ମୋଟି ହେଇକି ଫାଟି ଯିବୁ ଯେ। ଖାଲି ବିରିୟାନି ମୋମୋ ଖାଉଥା।
ନାଁ ମ। ଏତେ ବି ମୋଟି ନୁହେଁ ମୁ ଏତେ ବି ମୋଟି ନୁହେଁ ମ। ନା ମ କେତେ ଖାଉଚି କି।
ଯେତେ ବେଳେ ପଚାରିବୁ ତ ଖାଇଥିବୁ କିଛି ନା କିଛି ବାହାର ଜିନିଷ।
ହୁଁ ହୁଁ।
ହଁ ଆଉ କଣ ଘର ରୋଷେଇ ବୋଧେ ଖାଉନା ତୁ।
ହଁ ଖାଏ କେତେବେଳେ କେମିତି ଖାଏ ଆଉ।
ହଁ ତମର ରାତିରେ ଆଜି କଣ ରୋଷେଇ।
ଆମ ରାତିରେ ମଟର ଆଳୁ ତରକାରୀ ରୁଟି।
ଓଃ ହୋ।
ଆଉ ତମର।
ହେଇ ଡାଲମା ରୁଟି ଆଉ।
ଓ ହୋଉ।
ହୁଁ ଉଁ ଉଁ ଶସ୍ତା ସୁନ୍ଦର ମଜବୁତ ଭାଇ।
ବ୍ୟାଙ୍କ ରେ ଚାକିରି କରିଥିଲ ନା କଣ? ଏବେ କୋଉଠି କୋଉ ବ୍ୟାଙ୍କ ରେ ଅଛନ୍ତି।
ସିଏ ବାହାରେ ରହୁଛି ଆ ଆଉ।
ହୁଁ ଭାଇ ଆଉ ହ କୋଉ ବ୍ୟାଙ୍କ ରେ ଚାକିରି କରିଛି ବି ଜାଣିନୁ।
ନା ବା।
ହୁଁ ଉଁ।
ତୋ ଭାଇ ଆସିଥିଲା ନା?
ହଁ ଏଇ ରଜରେ ଆସିଥିଲା ଏଇ ଦି ଦିନ ଆସିଥିଲା ଦି ଦିନ ଛୁଟି ଥିଲା। ହ ଶନ ରବିବାର ସୋମବାର ଛୁଟି ହିଁ ଥିଲା।
ଓଃ ହୋ।
ହଁ ଅଁ। ସେ ଯାଇଥିଲା ମ ଘଟଗାଁ ଯାଇଥିଲା ବୁଲିକି ଆସିଲା ମତେ ନେଇନଥିଲା। ସଖାଳୁ ବାହାରିକି ପଳେଇଥିଲା ଆଉ।
ତୁ ଶୋଇପଡିଥିବୁ ଉଠୁଛୁ ନା ଦଶଟାରେ ଉଠୁଛୁ ଶୋଇଥିବୁ ଆଉ
ହଁ ମୁଁ ଉଠିଲା ବେଳୁ ସେ ପଳେଇଥିଲା ରଜ ପରଦିନ ଦ୍ଵିତୀୟ ରଜ ରଜ ସଂକ୍ରାନ୍ତିରେ ସେ ଯାଇଥିଲା ବୁଲିବାକୁ, ମୁଁ କହିଲି ମତେ ନେଇ ଗଲୁନି ମୁଁ ତ ଘରେ ବସିକି ମତେ ଭଲ ଲାଗୁନି କଲେଜ ତ ସରିଗଲାଣି ଆଉ କଣ କରିବା?
ହଁ ଅଁ।
ହଁ ଅଁ।
ମୋ ସାନ ଭଉଣୀ ମତେ ଟିକେନାଗରୁ ମେହେନ୍ଦୀ ଲଗେଇ ଦେଇକି ପଳେଇଲା କୁଆଡେ
ଓହୋ ତତେ ଲଗେଇ ଆସୁନି ତାକୁ ଲଗେଇ ଆସୁଛି।
ହଁ ମତେ ଜମା ବି ଲଗେଇ ପାରୁନି ମୁଁ ଏତି
ଖାଲି ଖାଉଥା।
ସେ ଭଲ ସେ ଲଗେଇ, ସେ ଭଲ ସେ ଟିକେ ଲଗେଇ ଦଉଛି ତ ସେଥିପାଇଁ ମୁଁ ତା କହିଦଉଛି ଲଗେଇବା ପାଇଁ
ଓହୋ, ଭଲ ମଇ ଶିଖି ଯାଉ ଭଲ ଆଉ ବା
ହଁ ହଁ ତୋ ବାହାଘର ହେଲେ ମୁଁ କହିବି ଯାଇକି ଲଗେଇଦବା ହଁ ହଁ ବାଇ ବାଇ। ହଉ ରଖୁଛି।